କରଥିଲେ ଏଇନା?
ହଁ ସାନ ଭାଇ କୁହ ଏ କଣ କରିବି ଏଇ ଶୋଇବାକୁ ବାହାରୁଥିଲି ଆଉ ତମେ ତ ଫୋନ ଲଗେଇଲ ମୁଁ କହିଲି ଦେଖିଆ କଣ ସାନ ଭାଇ ଫୋନ କଲେଣିି ଟିକେ ଉଠେଇଦବା କଥା ହେଇଯିବା ଆଉ। କଣ ଖବର କୁହ ଏତେ ରାତିରେ କେମିତି କଣ ମନ ପଇଲା?
ନାଇ ମ ଆଜି ଗୋଟା ବାହାଘର ଭୋଜି ଥିଲେ ଆମର। ଗୋଟା ବାହାଘର ଭୋଜି ଥିଲା ମୋ ପିଇସି ହର।
ହଁ ଯାଇଥିଲେ?
ଆଉ ହୁଁ ଯାଇଥିଲି ତାପରେ ଆଉ ଗୋଟା ଜାଗାରେ ବି କାର୍ଡ୍ ଦେଇଥିଲେ ସେଠିକି ବି ଯାଇଥିଲି ତ ଦିଆଡେ ଏଁଉଁ ଯେହେତୁ ଘର ଲୋକ ସମସ୍ତେ ପଳେଇଥିଲେ ପିଇସି ଘରକୁ ତ ମତେ ସେଠି ଯିଏ କାର୍ଡ ଦେଇଥିଲେ ସେଠି ବି ମତେ ଆଟେଣ୍ଡ କରିବାର ଥିଲା। ତ ମୁଁ ସେଠି ବି ଉପସ୍ଥିତ ରହିଲି ତାଙ୍କ ସେଠି।
ହଁ।
ସେଠି ବ୍ୟଭାର ପତ୍ର ଦେଇ ସେଠି ଖାଇ ପିଇକି ଆଇଲିି ମୋ ପିଇସ ଘରୁ ଆଇଲିି ସେତେବେଳେ ମୋ ପିଇସି ଘରକୁ ଆଇଲା ବେଳକୁ ବର ପହଞ୍ଚି ଯାଇଥିଲେ ଅଲରେଡି ତ ମୁଁ ସେ ଠି ଉଁ ବରକୁ ଦେଖିଲି ଦେଖିକି ସ୍ ସେଠୁ ମୋ ଦେଇ ସହିତ ଫଟୋ ଫଟୋ ଉଠେଇକି ଖାଇ
ଆସିଲ ଆଉ ତମେ ଯୋଉ ପିଇସି ଘରୁକୁ ଯାଇଥିଲ ତମ ଖାଲି କଣ ଖାଇଦେଇକି ଫଟୋ ଫଟୋ ଉଠେଇ ପଳେଆଇଲ ତମୁକୁ କଣ କିଛି ଦାୟିତ୍ୱ ଫାଇତ୍ୱ କିଛି ଦେଲେନି? କି ତମୁକୁ କିଛି କହିନାହାନ୍ତିି ଏ କାମ ବୁଝ ସେ କାମ ବୁଝ? ନା ତମେ କହିଚ ନା ନକହିକି ଏମତି ପଳେଆସଚ?
ନାଇଁ ଘରେ କେହି ନଥିଲେ ନା ତ ଏଇନା ଚୋରି ଫୋରି ହୋଉଚି ଆମ ଇଆଡେ ତ ସେଥିନାଗି ପିଇସି ବି ଜାଣିଥିଲେ। ତ ପିଇସି କହିଲେ ତୁ
ଆସନ୍ତି ରାତିରେ ଚୋର ଆସୁଚନ୍ତି ଚୋରି କରିବାକୁ ମାନେ ଘରେ ଏମତି ପଶିକିରି ନା ନାଇଁ?
ହଁ ଆମ ଏଠି ଘରେ ପଶିଯାଉଚନ୍ତି ବେଳେ ବେଳେ। ଆଉ ଗାଡି ଗାଡି ପାଞ୍ଚ ମିନଟି ପାଇଁ ବି ଯଦି ବାହାରେ ଥୁଆ ହେଇଯାଉଚି ଗାଡିକି ବି ନେଇଯାଉଚନ୍ତି ଟାୟାର ଫାୟାର କାଟି କୁଟି ନେଇଯାଉଚନ୍ତି ଆ ଆମର ଗୋଟେ ଗାଡିଆ ଥିଲା ବୁଝିଲେ ଆମର ଗୋଟେ ଗାଡିଆ ଥିଲା ସେଠି ବି ଆମର ଗୋଟେ ଗାଡିଆ ଥିଲା ସେ ଠି ବୋହୁତ ମାଛ ଥିଲା ତ ସେ ଗାଡିଆରେ ବି ସ୍ ସେମାନେ ବିଷ ଫିଷ ପକେଇ ଦେଇକି ମାରିଦେଲେ ସବୁ ମାଛକୁ
ଆଚ୍ଛା ହେରା ଲୋକଉରା ଆଜିିକାଲି ଭଲ ନୁହନ୍ତି ଯାହା ଦେଖୁଚି ସେରା ତମ ଗାଡିଆରେ ମା ଷ ପକେଇ ବିଷ ପକେଇ ମାରିଦେଲେ ତମ ଗାଁର କଣ କିଛି ଲୋ କଣ କିଛି ତାର କିଛି ମାନେ ଟେଟ କଣ ପାଇଲେନି କିଛି ବୁଝାସୁଝା କରି କାହାକୁ ପଚରା ଉଚରା କରି କିଛି କଣ ସିଗୁରା କିଛି ପତା ମିଳିଲାନି କି କଣ
ନାଇଁ। ମାନେ ଲୋକ ଯାଇ ଜାଣିପାରୁନାହାନ୍ତି ଯେ ଏଇ ଯୋଉ ଚୋରଟା ଆସୁଛନ୍ତି ଚୋରଗୁରା ସବୁ ଗାଁକୁୁ ସେ ସବୁ କୋଉଠୁ ଆଉଛନ୍ତି ଲୋକ ଜାଣି ପାରୁନାହାନ୍ତି। ଆମ ଗାଁ ଲୋକ କେହିଁ ଜାଣିପାରୁନାହାନ୍ତି କୋଉଠି ଅଛନ୍ତି। ନାଇଁ ଥରେ ଜଣକ ଘରେ ପଇଥିଲେ। ବୁଝିଲେ ଥରେ ଜଣଙ୍କ ଘରେ କହିଦଲେ ସବୁ ଘର କବାଟ ଦେଇ ଦେଇ ଚୋରି କରିବାକୁ ବସିଥିଲେ ତ ସମସ୍ତେ ଯେମିତି କବାଟ ଗୋଇଠା ଫୋଇଟା ମାଇଲେ ତ ସେ ତ ସେ ଚୋର ଟା ଦୋଡି ପଳେଇଲା।
ତଥାପି ଘରଲୋକ କଣ କେହି କିଛି ଜଣିପାରିଲେନି କବାଟ ଦେଇଦଲେ କି କେହି ଗୋଟେ ଚେଇଥିବେ କି ଦେଖିଥିବେ। କି ଆବାଜ ଆସିଥିବ ଶୁଣି ତ ଧୌଡିଥିବେ ଯାଇଥିବେ। କି ନାଇଁ ଚୋର ପଶିଚି ଆସରେ କହି କିଛି ଜାଣିପାରିଲେନି।
ଜଣେ ଭାଇ ହବ ସେ ଜଷ୍ଟ ମାନେ ଫୋନ ଟାକୁ ଠୋଇଥିଲେ ତ ସେ କବାଟ ଦେଇଦେଲା। ସାଙ୍ଗେସାଙ୍ଗେ ଦେଇଛି ତ ସେ ଗୋଇଠା ମାରିଲା ବେଳକୁ ସେ ପଳେଇଲା ଚୋର ଦୌଡିକି। ତ ସେଇ ସେ ସେଇଦିନ ହିଁ ସେ ଚୋର ଧରାପଡି ଯାଇଥାଆନ୍ତା ଯେମିତି ଧରାପଡି ପାଇଲାନି। ତ ସେଦିନଠୁ ସେଇଟା ଆମ ଗାଁର ଫାଷ୍ଟ ଚୋରି।
ପଇଲାନି ଆଉ ଧରା ପଡ ହେଲେ ମାଡ ଖାଇଥାନ୍ତା ଆଉ ଆଉ ଆଉ ତମେ କଣ ତମେ ଘରେ ଅଛ ନା ପଦାକୁ କୁଆଡ଼େ ଯାଇଛ।
ନାଇ ମୋ ଘର ଛାଡି କଣ ଯାଇ ହଉଛି କୁଆଡେ ଚୋର ଯେମିତି ମାତିଚନ୍ତି ଘରେ ଛାଡିବେ।
ବର୍ତ୍ତମାନ ଶୋଇଛ ନା ପଦାରେ କଥା ହଉଛ ନା କୁଆଡେ ବୁଲିବାକୁ ଯାଇଛ କୁଆଡେ ପଡିଆ ଆଡେ। ମୁ ଏଇଟା ପଚାରୁଛି।
ଅହୋ ମୁଁ ଘରେ ଅଛି ପା ମୁଁ ଏଇନା ଘରେ ଶୋଇଛି ଏ।
ହଁ ହଁ ନା ରାତିରେବି ତମେ କହୁଛ ନା ତମେ କହୁଛ ନା ଚୋର ଫୋର ଆସଛନ୍ତି ରାତି ହେଲେଣି ନା ପଦାକୁ ଉଠିବା ଭଲ ନୁହେଁ ନା ସେଥିପାଇଁ ମୁ କହିଲି କାଳେ ପଡ଼ିଆ ଫଡ଼ିଆ ଆଡ଼େ ଯାଇଛନ୍ତି କି ଟିକେ ପଚାରୁଥିଲେି ଏମତି ଆଉ କଣ ହୁଁ।
ଫୋନ ଫୋନ୍ ଛଡେଇ ନେଇଯିବେ ନା ବୁଝିଛ। ଫୋନ୍ ଫୋନ୍ ଛଡେଇ ନେଇଯିବେ ଆଉ। ସେଇ ଡରରେ ଲୋକ କେହି ଲୋକ ଆମ ଗାଁରେ ସବୁ ଶୋଇପଇଲେନି ଲାଇଟ୍ ଫାଇଟ୍ ବନ୍ଦ କରି ସବୁ ଶୋଇ ପଇଲେନି।
ହଁ ବେଲାବେଲି ଏବେ ଲୋକ ବେଳାବେଲି ଖାଇକିରି ଶୋଇ ପଡୁଛନ୍ତି ଆଉ କେହି ଚାହୁଁନାହାନ୍ତି ଅନିଦ୍ରା ହବାକୁ ଖାଲି ପିଲାମାନେ ଯାହା ଅନିଦ୍ରା ହଉଛନ୍ତି ନହଲେ ଘରେ ବାପା ମା ସବୁ ବେଳାବେଲି କହୁଛନ୍ତି ଖାଇଦେଇ ଶୋଇପଡ଼ ଛୁଆ ତ କଥା ମାନୁନାହାନ୍ତି ନା। ସିଏ ଫୋନ କେ ଫୋନ ଫୋନ ଦେଖୁଛନ୍ତି। ଆଉ ଏମିତି ରାତି ବାରଟା ଗୋଟେ କରୁଛନ୍ତି ଦେହ ଖରାପ ହଉଛି କଥା ମାନୁନାହାନ୍ତି। ଏମିତି ସବୁ ଚାଲିଛି ଆଉ ଛୁଆଙ୍କୁ ତ ବୁଝେଇବ ତ ଆଉ କେତେ ବୁଝେଇବ ଆଉ ଆଉ କଣ? ତମ ତମ ବଡ ଭାଇ ବିକୁ ଆଉ ସେଠି କଣ ନାହାନ୍ତି କଣ ଫୋନରେ କଥାବାକୁ ଯାଇଛନ୍ତି କୁଆଡେ ସିଆଡେ।
ହଁ ପା। ସିଏ ତ ବର୍ତ୍ତମାନ ଯାଇଥିଲେ ବାହାଘରିଆ ଗୋଟେ ଜାଗାକୁ ତ ସିଏ ଏଇନା ଆସିକି କଣ ପାଣି ଫାଣି ପିଇକି ଟିକେ ବସି କଥା ହଉଥିଲେ କଣ?
ମୁଁ ୟାଡେ ଟିକେ ଅଛି ସେ ଦି ଜଣ ବସିକି ସେଠି କଥା ହଉଥିଲେ।
ଆଚ୍ଛା ହଁ ହୋଉ ଥାଉ ହଁ ହଁ କଣ ଖାଇକି ଆସିଥିବେ ବାଆଘରିଆ। କଣ ଖାଇଲେ କଣ ନାହିଁ ଏମିତି ଗପ ସପ ଟିକେ ହଉଛନ୍ତି ଆଉ। ହଁ ଭଲ ଆଉ ଆଉ କଣ କାଲି କୁଆଡେ କାଲି ତ ହଉଛି କାଲି କି ବାରେ?
ଶନିବାରେ କାଲି।
କାଲି ଶନିବାର କାଲି କଣ କୁଆଡଯିବା ଅଛି କୁଆଡେ କାଲି ମାନେ ବ ମାନେ ର ରଖିଛ?
ନାଇଁ କାଲି ମୋ ପିଇସି ମତେ ଡାକିଛନ୍ତି ଟିକେ ଘରକୁ କଣ ତାଙ୍କର ଯୋଉ ମାନେ ଯୋଉ ମିଠା ପିଠା ହୁଏ ନା ନାଇଁ କାମ ଅଛି ଜଓଟା ମିଠା ଫିଠା ସବୁ ହୁଏ ନା ଯାଏ ଝିଅ ଘରକୁ
ଆଚ୍ଛା ଆଚ୍ଛା ହଉ ସେଗୋର ହଁ ହଁ ତମ ନେଇକି ସୁ ଯିବ ବାଟିିବାକୁ ଯିବ ଯିବ ତମକୁ କଣ ମିଠା ଖାଇବାକୁ ତମକୁ କଣ ତମକୁ ସାନ ଭାଇ ତମ ସାନ ଭାଇ ତମେ ମିଠା ଖାଇବାକୁ କଣ ଭଲ ଲାଗେ?
ମତେ ବେଶୀ ଭଲ ଲାଗେ ଗୋଲାପଜାମୁନ।
ଖାଲି ଗୋଲମଜାମୁ ଭଲ ଆଉ କିଛି ଭଲ ଲାଗେ ନା?
ନାଇଁ ଆଉ କିଛି ମତେ ଏତେ ଭଲ ଲାଗେ ନାହିଁ। ମିଠା ମତେ ବେଶୀ ଭଲ ଲାଗେନା।
ଛେନାପୋଡ, ରଶାବଳି।
ନାଇଁ ନାଇଁ ମତେ ଟିକେ ମିଠା ବେଶୀ ପସନ୍ଦ ନୁହଁ।
ଆଛା ତମେ ଟିକେ ଆଉ କଣ ଏଇ ଯୋଉ ମାନେ କୁକୁଡ଼ା ଝୋଳ ଏଇ ଯୋଉ ମାଛ ଝୋଳ ଏଇ ଟିକେ ଭଲ ତମ ଟିକେ ଭଲ।
ହ ଏମିତି ମାନେ
ହଁ ତମେ ଟିକେ ଭଲ ମାନେ ଖାଦ୍ୟ ଟିକେ ମାନେ ଅ ମାଛ ଫାଛ ଉପରେ ହେଲେ ଟିକେ ଭଲ ତମ ଲାଗେ ଇବଳିଆ ଟିକେ ସେଇଟା ହଁ ଭଲ ଲାଗେ ନା ଆଉ କା ଭା ଯଦି କେତେବେଳେ ହେଲା ଗୋଟେ ଖାଇଦିଅ ଏଇଆ ଆଉ।
ହଁ ବେଶୀ ଆମିଷ ଭକ୍ଷଣ ଇ କରିଦଉଛନ୍ତା।
ହ ଆଉ ତମର ଟିକେ ହଁ ସେ ଉପରେ ଟିକେ ବେଶୀ ନଜର ଆଇଁଷ ଉପରେ ଆଉ ହଉ ନା ତାକୁ ଯେତେ କମ ଖାଇବ ଭଲ ମାନେ ଏଟା ମୋ ଦୃଷ୍ଟିରୁ ମୁଁ କହିଲି। ହଁ ତମେ ଟିକେ ଭାବିବ କେତେବେଳେ ଆଉ ଆଉ ଆଉ କଣ କୁହନ୍ତୁ? ମୁଁ କହିଲି ଆଜି ଖେଳିବାକୁ ଯାଇଥିଲେ?
ହଁ ଖେଳିବାକୁ ଆଇଥିଲି ପଢିବାକୁ।
ଆଜି କଣ ପିଲା ପଡିଆରେ ପି ହଁ ଭଲ ଖେଳ ତ ହଉଛି ପିଲା କଣ ପଡିଆରେ ହଉଛନ୍ତି?
ହଁ ହଉଛନ୍ତି କୋଡିଏ ବାଇଶି ଜଣ ଲେଖା ହଉଛନ୍ତି ସବୁଦିନେ ଆଉ।
ହଉଛନ୍ତି ତାହେଲେ କାଁଇ ଖେଳ ଖେଳ ଭିତରେ କିଛି ହଗଡା ଫଗଡା କିଛି ହଉଛି ନା ଠିକ ଠାକ୍ ସବୁ ଚାଲିଛି ଖେଳ ହଉଛି?
ନାଇଁ ନାଇଁ ଆମର ସବୁ ଏଠି ମାନେ ଭଲ ପିଲା ଖେଳୁଛନ୍ତି। ଝଗଡ଼ା ଝାଟି ନାହିଁ।
ହଁ ନାଇଁ ଆଜିକାଲି ତ ଝଗଡ଼ା ଚାରିଆଡେ ହେଇଗଲାଣି ନା। ଆଜି କେହି କୋଉଠି କନ ଖେଳ ହେଲା? ଖାଲି ଟିକେ କଣ ଘୁଁଳି ଘାଁଳି ଦେଲେ ଝଗଡ଼ା ଷ୍ଟାର୍ଟ ହଉଛି ଖେଳୁରୁ ଷ୍ଟାର୍ଟ ଝଗଡା ହେଲାଟୁ ଯାଇକି ଥାନା ଫାନା ସବୁ ଚାଲିଛି ଆମର କୋଉ ଯାକେକହିଲେ ଆଜ୍ଞା କଚେରୀ
ନାଇଁ ଆ ଆମର ଏଠି ସବୁ ଭଲ ପିଲା ଅଛନ୍ତି ମାନେ କେହି ବି ଝଗଡା ଝାଟି କରନ୍ତିନି। ଖେଳ ମଝିରେ ସମସ୍ତେ ଭଲ ଖେଳିକି ସମସ୍ତେ ଯାଆନ୍ତି।
ଆଛା ଆଉ ସବୁ ଆଉ ତମେ କଣ? ହଁ, ପଢାପଢି ଆଗକୁ କଣ ରଖିଛ ମାନେ ପଢେଇବା ପାଇଁ କଣ କରିବା ପାଇଁ ଜାଣିଛନ୍ତି ନା ନାଇଁ?
ଆଟ ସେ ମାନେ ବାୟୋ ସାଇନ୍ସ ରେ ଆମର ଗୋଟେ ଅଛି ଆଡିଓଲୋଜି ମାନେ ଆମର ସ ଯୋଉ ଦେହର ସବୁ ଯୋଉ ଏକ୍ସରେ କରନ୍ତି ମାନେ ଆକ୍ସିଡେଣ୍ଟ ପରେ ଯୋଉ ଏକ୍ସରେ ଆ ହୁଏ।
ସେଟା ଟିକେ ହଉ ହଉ ହଉ ସାନ ଭାଇ ଆଉ ତମେ ବଡ଼ଭଣି ପାହାଡ଼ ବିଷୟରେ କଣ କିଛି ଜାଣିଛ, କହିପାରିବ?
ବଡ ଘମିରି ପାହାଡ ତ ଆମର ଏଇଠି ଅଛି। ମୁଁ, ବି ଏଥରେ ଯାଇଥିଲି ସେ ବାବା ମା
ହଁ, ମାନେ ଏଇ ପାଖରେ ଆମର ବଡ ଭରି ପାହାଡ କେତ ଥର ଯାଇଛ କଣ?
ମୁଁ ତଥାପି ବଡ ଘୁମର ପାହାଡକୁ ବହୁତ ଥର ଗଲିଣି ସେମିତି ତ ମୁଁ ଗଣିନି କେବେ କିନ୍ତୁ, ମୁଁ ବହୁତ ଥର ଗଲିଣି।
ସାଙ୍ଗ ସାଥିରେ ଯାଇଛ। କେବେ ଫିସ୍ ଫିସ୍ ସେ ପାହାଡ ଉପରେ କରିଚ?
ହଁ ଆମର ଥରେ ଗୋଟେ ବ୍ୟାଚ ଫିଷ୍ଟ୍ ହେଇଥିଲା ସେଇଠି।
ହୁଁ ଆଜ୍ଞା ମୁଁ କ ଶୁଣିଲି ଆଜି ତମ ସାଙ୍ଗ ଆଜି ଆସିଥିଲେ ଖେଳିବାକୁ ଆସିନଥିଲେ।
ନାଇଁ ସେ ଟିକେ ଇନା ତାଙ୍କର ଗୋଟା ଇଏ ପରୀକ୍ଷା ଅଛି ଏଟା ଆମର ଗୋଟେ ନିଟ୍ ପରୀକ୍ଷା ଗୋଟେ ଅଛି।
ହଁ, ନାଇଁ ମୁଁ ଶୁଣିଲି ତ ମୁଁ ସେଇଥି ପାଇଁ ପଚାରିଲି କଣ ଆଜି ଆ ଆମ କାଳିଆ ସାନ ଭାଇ। ତାଙ୍କ ସାଙ୍ଗ ଆଜି ଆସନି ଖେଳିବାକୁ ମୁଁ କହିଲି ମୁଁ ଭାବିଲି ତାକୁ କିଏ କଣ କହିଛନ୍ତି। ଯେ ଦେଖିଆ ପଚାରିବି ନହେଲେ କାଲି ସି ଆସିବ ଖେଳିବାକୁ ଆଜିକାଲି ଛୁଆ ଟିକେ ସୋଦଶୋଦି ମାନେ ଟିକେ ଖରାପ କଥା କହି ଦଉଚନି। ସେଥିପାଇଁ ଯିଏ ରାଜିକି ଆସୁନଥିଲା ସେଥିପାଇଁ ମୁଁ ପଚାରିଲି ମୁଁ କହିଲି କାଳେ ତମେ ଭାଇ ଜାଣିଥ କହିବ।
ନାଇଁ ମ ସିଏ ଟିକେ ନିଟ୍ ପରୀକ୍ଷା ତାର ଅଛି ତ। ତ ସିଏ ବର୍ତ୍ତମାନ
ହଁ ଟିକେ ପଢ଼ାପଢି ଉପରେ ଟିକେ ଧ୍ୟାନ ଦଉଛି ଟିକେ ବ୍ୟସ୍ତ ରହୁଛି ଘରେ କାଳେ ପାଟି କରିବେ ଯେ ଯୋ ହଁ, ପରୀକ୍ଷା ଅଛି ଆଗକୁ ଗୋଟେ ପଢାପଢି ଉପରେ ଧ୍ୟାନ ଦେ ହଁ ହଁ।
ପଇସା ଖର୍ଚ୍ଚ କରୁ ନା ତାଙ୍କ ଘରେ। ତ ସିଏ ବେଶୀ ହେନା ଟିକେ ପଢା ପଢିିକି ଗୁରୁତ୍ଵ ଦଉଛି। ମୁଁ, ବି ତାକୁ ମନା କରି ତୁ ଏନା ଖେଳା ଖେଳି ବନ୍ଦ କର ସବୁ ପାଠ ଉପରେ ବେଶୀ ଗୁରୁତ୍ଵ ଦେ।
ହଁ ହଁ ହଁ ଆଉ ଏଇ ବୟସ ଟା ଏଇ ଏଇ ବୟସ ଟା ପାଠ ପଢିବା ବୟସ। ଖେଳକୁଦ ବୟସ ବି ଏଇ ବୟସ ତାକୁ ଖେଳିବ ବି ପଢିବ ବି ସବୁ କିିଛି କରିବ ଖାଲି ତ ଖେଳିବାନି ନା ପୁଣି ଆଗକୁ ତମେ ଦେଖିବ ଭବିଷ୍ୟତ ଦେଖିବ କଣ କେମିତି କରିବା।
ହୁଁ
ଖାଲି ଖେଳିଲେ କଣ ହବ କି।
ନାଇଁ।
ଆଉ ତମେ କଣ ସାନ ଭାଇ ଆଉ ତ ମୋ ସାଙ୍ଗ ଯାହା ଯେତିି ଗପିଲ ଗପିଲ ପୁଣି ଘରେ କଣ ତମକୁ ପାଟି କରି ବିଗିଡିବେ। ଆଉ ତମେ ତ ଶୋଇବନି କି ରାତି ତ ଟାଇମ ଏତେ ହେଲାଣି ନା
ହଁ, ମୁଁ ଟିକେ ଏନା ଯିବି ଘର ଚାବି ହେରିଆ ଦେବି।
ହଉ ହଉ ତମେ ଯାଆନ୍ତୁ। ମୁଁ, ବି ଆମ ଘରେ ଫୋନ କଲିଣି କଥା ମାନେ କହିଲେନି ଆସିବାକୁ କି କହିଲୁ ଗଲୁ।
ହଉ ସୁଟ ହଉ ଭାଇ ଶୁଭ ରାତ୍ରି।
ହଁ, ଶୁଭ ରାତ୍ରି।